ହଉ।
ଆଜ୍ଞା ମୁଁ ଭୟସ ଶୁଭୁଛି ତ?
ଆଜ୍ଞା ଆଜ୍ଞା।
ଆଚ୍ଛା ଓକେ।
କଣ କରୁଛନ୍ତି ଆପଣ?
ମୁଁ ଏବେ ଘରକୁ ଆସିଲି ମୁଁ ଆକ୍ଚୁଆଲି କଲେଜ ସୁ ଯେହେତୁ ମୁଁ ଏବେ ଘରକୁ ଆସଥିଲି ବସିଥିଲି। ଆ
ଆଜ୍ଞା ମୁଁ ବି ଏବେ କଲେଜ ଜଷ୍ଟ ଆଇଚି ପାର୍କ ରେ ବଇଚି। ଆଉ।
ଆଚ୍ଛା।
ଆ ଆ ଆପଣଙ୍କ ଦେହ କେମିତି ଅଛି?
ହଁ ହଁ ଭଲ ଅଛି ଆପଣଙ୍କର?
ହଁ ମୋରି ଭଲ ଅଛି କାଲି ଟିକେ ଜଣ୍ଡିସ ଥିଲା ତ। ମୋର ଟିକେ ଖରାପ ଥିଲା ଦେହ ଏବେ। ଠିକ ଠାକ ଅଛି ଏବେ ମେଡିସିନ ଖାଉଚି। ଔଷଧ କଣ୍ଟିନ୍ୟୁ ହଉଛି ତ ଠିକ ଠାକ ଅଛି ଏବେ।
ଆଚ୍ଛା।
ଆଉ। ଆଉ ଆପଣ କଣ ଖାଇଥିଲେ। ନାଇଁ ମୋର ବି ଏ ସ ଅଛି ମହର୍ଷି କଲେଜ ଭୁବନେଶ୍ଵରରେ। ବି ଏସ୍ ସି କରିଛି। ମୋର ଫାଷ୍ଟ ଇୟର ଏବେ ସେକେଣ୍ଡ ସେମିଷ୍ଟର।
ସେକେଣ୍ଡ ସେମିଷ୍ଟର ସରିଲା। ମାନେ ସରିିବ ଏକ୍ସାମ ଦେବେ।
ହଁ ଏକ୍ସାମ୍ ଦେବି ଆଜ୍ଞା ଆ
ଆଚ୍ଛା ମୁଁ ବି ବି ଏ ସି କରୁଛି।
ଆଜ୍ଞା କୋଉଠି?
ବିଜେବିି।
ଓ ବିଜେବି ରେ। ଆଜ୍ଞା, ଆଉ ଆପଣ ମାନେ କଣ, ବି ଏସ ସି କୋଉଥିରେ କରୁଛନ୍ତି ଆପଣ।
ଇଲେକ୍ଟ୍ରାନିକସ୍ ଟେଲିିକମ୍ୟୁନିକେସନ୍ ଆପଣ?
ଆ ମୋର ବି ଏସ୍ ସି ଜୁଲୋଜିରେ ଅଛି।
ଆଚ୍ଛା ଆଚ୍ଛା ମୋର ଟେଲିିକମ୍ୟୁନିକେସନ୍ ଇଲେକ୍ଟ୍ରୋନିକ୍ସ ତ ମୋର ଆପଣ ପ୍ରିଭିଅସ୍ ଇୟର୍ ହିଁ ଜଏନ୍ କରିଥିଲେ ନା।
ଆଜ୍ଞା ଆଜ୍ଞା ଓହୋ। ହଁ ହଁ। ଆଜ୍ଞା ଆଉ ଆପଣ ବିଜେପି ରେ ଯାହା ହଉ ପଢୁଛନ୍ତି ଆମର ତ ମହର୍ଷି। ଛୋଟ ମୋଟ କଲେଜ ଆଉ କଣ କରିବା।
ସେମିତି କିଛି ନାହିଁ ମାନେ
ଆଜ୍ଞା, ଆଉ ମାନେ ଆପଣଙ୍କ ଦେହ ଠିକ ଅଛି ନା ଏମିତି କିଛି ପ୍ରୋବଲେମ୍ ଅଛି ଆପଣ ଠିକ ଅଛି ଆପଣ ଆପଣ ଆଉ ଦିନ କେମିତି ଗଲା ଆଜି ଆପଣ
ହଁ ଭଲ ମାନେ କଲେଜରେ ଏବେ ଆସିଲ ତ କଲେଜ ଜଲଦି ସରିଯାଉ କିନ୍ତୁ ଘରକୁ ଆସିଲା ବେଳକୁ ଟିକେ ଲେଟ୍ ହେଇଯାଏ
ଆଜ୍ଞା, ହଁ ସେମିତି କିଛି କରିହବନି କଲେଜ କଥା ଆଉ, କଲେଜ ରେ କ୍ଲାସ ହଉଛି ନା ସେମିତି
ହଁ ହଁ, ହଁ କ୍ଲାସ୍ ତ ଆମର ଗୋଟେ ବେଳେ ସରିଯାଏ କିନ୍ତୁ, ଘରକୁ ଆସିଲା ବେଳକୁ ପାଞ୍ଚଟା
ଆଜ୍ଞା, ହଉ ଆଉ ଆପଣ ମାନେ କିଛି ବୁଲାବୁଲି ପାଇଁ ଯାଇଥିଲେ କୁଆଡେ, ନା ଯାଇନାହାନ୍ତି କୁଆଡେ ବୁଲିବାକୁ
ନା ଏବେ ତ, ସେଇ ରଜ ଟାଇମ ରେ ଯାହା ବୁଲାବୁଲି ପାଇଁକି ଯାଇଥିଲି ଆଉ ୟା ପରେ ଆଉ ଏବେ ତ କଲେଜ ତ ଖୋଲିଗଲା ପରଠୁ ଯାଏନି ଆଉ
ଆଛା, ଆପଣ ବୋଧେ ମାଇକ୍ ଲଗେଇଛନ୍ତି, ଓହ ଓହ, ଆଆଆପଣ ଏକୁଟିଆ ବୋଧେ ଆପଣ ଘରେ କିଏ ଅଛନ୍ତି ନା
ନା ନା, ଘରେ ମାନେ ଅଛନ୍ତି ଏବେ ନାହି କେହିନାହାନ୍ତି
ହଉ, ବଡଭାଇ, ବଡଭଉଣୀ, ସାନଭାଇ କେହି ଅଛନ୍ତି
ମୋର ସାନ ଭାଇ ଜଣେ ଅଛି
ଓ, ଆ ସେ କୋଉ କ୍ଲାସ ର।
ସାନଭାଇ ନାଇନ୍ଥ
ଓ, ଭଲ ପାଠ ପଢା ଆଉ ଆପଣ ଆ, ମୋର ଗୋଟେ ବଡ ଭାଇ ସେ ବିଟେକ କରୁଛନ୍ତି। ଫାଇନଲ ୟର
ଆଚ୍ଛାଆଛା
ହଁ ଆ ଆପଣଙ୍କଣ ସ୍କୁଲ ମାନେ ଏଇଠି ଥିଲା ଭୁବନେଶ୍ୱର ରେ ନା ଆଉ କୋଉଠି କରିଥିଲେ ଆପଣ।
ହଁ, ଭୁବନେଶ୍ୱର ରେ ହିଁ
ହଉ, ଆଉ ଆପଣଙ୍କ ଗାଁ ଟା କୋଉଠି
ଗାଁ କଟକ।
ଓ କଟକରେ ତାଏଲେ କଟକରୁ ଯା
କଟକ ଆଠାଗଡ୍ ସେପଟ ଲାଇନରେ।
ଓ ଆମର ମୂର୍ତି ଏମତି ବି ଆପଣ ଜାଣିଛନ୍ତି ବ୍ରହ୍ମେଶ୍ଵର ହାଇସ୍କୁଲ୍।
କେଉଠି ମାନେ କୋ ଏରିଆ।
ବ୍ରହ୍ମେଶ୍ୱର ଜାଣି ନାହାନ୍ତି ତାଇଲେ ଆପଣ ବଡଗଡ ରେ ସରସ୍ଵତୀ ଜାଣିଚ
ହଁ ବଡଗଡ ସରସ୍ଵତୀ। ହଁ ଜାଣିଛି ବହୁତ ଭଲରେ ଜାଣିଛି ମୋର ବହୁତ ସାରା ସାଙ୍ଗ ଅଛନ୍ତି।
ହଁ ଜାଣିଥିବେ ଆପଣ ପାୟଲ୍ କୁ ଜାଣିଚନ୍ତି?
ହଁ ଜାଣିଛି।
ହଁ ହଉ ହୁ। ଆଉ କହାକୁ ଜାଣିଚନ୍ତ୍ ତନୁ?
ହଁଅ ପାୟଲ ସାଙ୍ଗ ତନୁ।
ଆଜ୍ଞା ଆଉ- ଆଉ ତନୁର ତନୁୁର
ଆଜ୍ଞା।
ହଁ।
ତାନବୀର ତ ସେଇ ସ୍କୁଲୁ ନଥିଲା?
ନା ତନବିର୍ ବି ସେଇ ସ୍କୁଲରେ ନଥିଲା ତନୁ ବି ନଥିଲା ସେଇ ସ୍କୁଲ ର।
ତନୁ ବି ନଥିଲା ତନବୀର ବି ନଥିଲା ତନବୀର କୁ ଆପଣ କେମିତି ଜାଣିଲେ?
ତନବିର କୁ ଯାଣିଚି ମୁଁ ସେ ବି ସେ ସାଙ୍ଗଟା ଆକ୍ଚୁଆଲି ତାଙ୍କର ସାଙ୍ଗ ମୋ ସାଙ୍ଗ ଆକ୍ଚୁଆଲି।
ଆଚ୍ଛା।
ଆଜ୍ଞା।
ହଁ ଏମାନେ ମୋର କ୍ଲାସମେଟଶ୍ ସମସ୍ତେ।
ଆଜ୍ଞା ହଁ ହଁ। ଆପଣଙ୍କର ସେଇ ଇତି ସେଇ ଯୋଉ ଅଛି ମାନେ କେତେ ଜଣ ପିଲା ପାଖାପାଖି ଅଛନ୍ତି ତା
କ୍ଲାସ୍ ର ଷ୍ଟ୍ରେନ୍ଥ ତ ସିକ୍ଷ୍ଟୀ ଫୋର୍ ଆଉ ପିଲା ଅଧା ଆସୁଚନ୍ତି ଆଉ ଆସୁନାହାନ୍ତି ସେମିତି ଆଉ।
ଓହୋ। ଆଉ ଆପଣଙ୍କ କଲେଜ୍ ତରଫରୁ ତ ପିକନିକ୍ ଫ୍ରେଶେରଶ୍ ଆଉ ସେଗୁରା ହଉଥିବା ଫେଷ୍ଟା?
ଅ ଫେଷ୍ଟା ବଗେରା ହୁଏ। ହୁଏ ମାନେ ପିକନିକ୍ ତ ହୁଏନି ମାନେ ଏମିତି ଆମ ଡିପାର୍ଟମେଣ୍ଟ ତରଫରୁ କିଛି ହୁଏନି। କିନ୍ତୁ ଅନ୍ଅଫିସିଆଲି ସବୁ ଲେ କଲ୍ ଅଫିସିଆଲି କିଛି ହୁଏନି ଅନଅଫିସିଆଲି ଯେମିତି ସବୁ ଥାନ୍ତି ଗ୍ରୁପ୍ସ ବଗେରା ମାନେ ଏମତି ଅଲଗା ଅଲଗା ଗ୍ରୁପ ସବୁ ହେଇଯାଇଚନ୍ତି ସେମିତି ଥାଏ କିନ୍ ତୁ ଅଫିସିଆଲି କିଛି ପିକନିକ୍ ନାହିଁ ମାନେ ଆମ ଡିପାର୍ଟମେଣ୍ଟର।
ଆଜ୍ଞା ଏଥର ଯାଇଥିଲେ ଆପଣ କୋଉ ବିଚ ଯାଇଥିଲେ?
ନା ହଁ ନେଇଥିଲେ ଜାହାଣିଆ।
ଯାହାନିଆ ଆଜ୍ଞା ଆଉ ଆ ଆପଣ ଏବେ କଣ କରୁଚନ୍ତି ଫ୍ରୀ ଅଛନ୍ତି ପୁରା ପାଙ୍କା ପୁରା?
ହଁ ଫ୍ରି ଅଛି ଏବେ।
ଆଗ୍ ଆଉ ଆପଣ ମାନେ ଏମିତି କିଛି ଇନକମ ପାଇଁ କିଛି କରୁଛନ୍ତି ଛୋଟ ଛୁଆଙ୍କ ପା ଠ ପଢ଼ା ପୁଡି କିଛି କରୋଉଚନ୍ତି ନା କିଛି କରୋଉ ନାହାଁନ୍ତି ସେମତି?
ନା ସେମିତି କିଛି କରିନି ଆଜ୍ଞା ଆଜ୍ଞା ଶୁଭୁଛି।
ବୁଝତାଥ ଆପଣଙ୍କୁ ଆପଣ ଏମିତିହେଲେ ସ୍କୁଂଲିଙ୍ଗ ବି ଏଠି ଭୁବନେଶ୍ଵରରେ ହେଇଥିଲା ବୋଧେ?
ହଁ ଭୁବନେଶ୍ୱରରେ।
ଭୁବନେଶ୍ଵରରୁ କୋଉ ସ୍କୁଲ ଜାଣିପାରିବି?
ଆ ଭିଏସେସ ନଗର ପ୍ରଭୁଜି ଇଂଲିଶ ମିଡ଼ିୟମ୍ ସ୍କୁଲ।
ଓହୋ ଆ
ଭିଏସେସ ନଗର ପ୍ରଭୁଜୀ।
ହ ଭିଏସେସ ନଗରଥିଲା ନାଇଁ କି?
ଆଜ୍ଞା।
ଆଉ ଆପଣ କେମତି ମାନେ କ୍ଲାସ ହୋଉଚି କଲେଜରେ ସବୁ ଠିକ ଠାକ ନାଇଁ କି?
ହଁ ଏବେ ତ ଦଷ୍ଟ ଦଶଟାରୁ ଗୋଟେ ଗୋଟେ ହଉଚି
ହଁ।
କଲେଜ ସରିଲା ପରେ ଟିକେ ମସ୍ତି ବଗରା ଏମିତି ହିଁ ମାନେ ପାଏଲହେରିକା ହିଁ ଆମେ ସମସ୍ତେ ଥାଉ ସବୁବେଳେ ପାଞ୍ଚଟା ଯାଏଁ ଆଜି ବି ଆମେ ସମସ୍ତେ ମିଶିକି ସଦେପାଞ୍ଚଟା ବେଳାକୁୁ ହିଁ ଆସୁଛୁ ଘରକୁ।
ହଉ ହଉ ହଉ ଇତିଶ୍ରୀରେ ମାନେ କଣ ସେମିତି ପ୍ରାକ୍ଟିକାଲ ଥାଏ ନା ସେମିତି କିଛି ନ
ହଁ ଅଛି ପ୍ରାକ୍ଟିକାଲସ୍ ବି ଅଛି ପ୍ରାକ୍ଟିକାଲ ବି ଅଛି ଥିଓରି ବି ଅଛି ତିନଟା ତିନି ତିଟା ଥିଓରି ପେପର ତିନଟା ପ୍ରାକ୍ଟୀକାଲ ପେପର।
ଓ ଆଉ ଇତି ପରେ ଆପଣ କିଛି ଡିସାଇଡ କରିଛନ୍ତି। ମାନେ ଫ୍ୟୁଚର ରେ କଣ କରିବେ ନା ସେମିତି ନାଇଁ?
ଏ ଏବେ ତ କିଛି କରିନି କାରଣ ଆମର ଏଇ ଯୋଉ
ମାନେ ଆପଣ ଓ ତାହାହେଲେ ଆପଣ ପାଞ୍ଚ ବର୍ଷ ଉପରେ ବେରୋଜଗାର?
ପାଞ୍ଚ ବର୍ଷ ପରେ ଜଣା ନାହିଁ କ ହବ୍
ଜଣାନାହିଁ ତାହାହେଲେ ଆପଣ ବାହା ହେଇଯିବେ ବହୁତ ଭଲ ଅପସନ ଅଛି ଆପଣଙ୍କ ପାଖରେ।
ସେଇଟା ତ ସେଇଟା ତ ହବନି।
ସେଇଟା ହବନି ମାନେ ଆପଣ ମାତାଜୀ ହେବେ
ହେଇପାରେ।
ହା ଟା ଆଧ୍ୟାତ୍ମିକ ଉପରେ ଆପଣଙ୍କ ବହୁତ ଜ୍ଞାନ ଅଛି ବଧେ?
ଜାଣିନି।
ଜାଣିନାହାନ୍ତି ଓ। ଆପଣ ମାନେ ଏମିତି ତାହେଲେ ଆ ଟେଲି କମୁନିକେସନ ନେଇଛନ୍ତି ଆଉ ସେଥିରେ ମାନେ ଠିକ ଠାକ ମାନେ ଆପଣ ପାଠ ପଢା ବୁଝି ହଉଜନ୍ତି ନା କିଛି ଆମର ମାନେ ମୁଣ୍ଡ ଉପରେ ଯାଉଛି ପା ତବା ଠିକଠାକ୍ ଥିବୁ ବହୁତ।
ଆପଣ ପାଏଲର ସାଙ୍ଗ ନା ତ ଆପଣ ଏ ଆନସାରଟା ପାଏଲ କୁ ପଚାରିବେ ସେ ଭଲରେ କହିବ।
ଓ ହଁ ପଚାରି ଆ ଆଉ ଆପଣଙ୍କ କଲେଜ ଟା ବହୁତ ଫେମସ ଭୁବନେଶ୍ଵରରେ
ଆ ବାହାରୁ ଦେଖିବାକୁ ଫେମସ୍ ଖାଲି କିନ୍ତୁ ଭିତରେ ସେମିତି କିଛି ନାହିଁ।
ମାନେ ଏମିତି ଇନଫ୍ରାଷ୍ଟ୍ରକ୍ଚର ପୁରା ଖରାପ ଅଛି ତାହେଲେ ଆପଣ
ବାସ୍ ଖାଲି ବାହାରୁ ହଁ ନା ଫେମସ୍ ଆଉ କିଛି ନୁହଁ।
ହୋଉ ଆପଣ ପ୍ରିନ୍ସିପାଲ ଜଣେ ବୋଧେ ନେଇଯାଇଥିବେ ରୋଟାର୍ଡ ନେଇ ଯା ଥିବେ କନ ତାକୁ କୁହନ୍ତି ହଁ ସେଇଟା ନେଇଯାଇଥିବେ ଆପଣ ପ୍ରିନ୍ସିପାଲ। ଯେ ଆକଚୁଲି ଅଁହଁ ଜାଣିନାହାନ୍ତି ଆପ ପଣ କଲି ବିଷୟରେ କିଛି ଜାଣୁନାହାନ୍ତି।
କଲେଜରେ ପ୍ରିନ୍ସିପାଲଙ୍କ ସ ଆମର ଏବେଯାଏଁ କିଛି କାମ ପଡ଼ିନି ତ ସେଥିପାଇଁ ଜାଇନି।
ହୁଁ ଆ ଓହୋ। ଆଉମାନେ ଏବେ କିଛି କରିବାକୁ ଏମିତି ଭଲ ଲାଗେ ନା କେବଳ ଗପୁଚନ୍ତି ଆପଣ। ଗପିବାକୁ ଭଲଲାଗେ ବୋଧେ
ସେଇଟା ତ ବହୁତ ଭଲ ଲାଗେ। କଲେଜ ରୁ ଆସିଲା ପରେ କାମ ହିଁ ସେୟା କି ସ ଆ କଲେଜରୁ ତିନିଜଣଙ୍କ ସହିତ ହିଁ ମୁଁ ଗପେ ତ
ତିନି ଜଣଙ୍କୁ ଶାୟଦ୍ ଆପଣ ଜାଣି ହିଁ ଥିବେ।
ହଁ ଆପଣ ଆପଣ ବ୍ୟସ୍ତ ଅଛନ୍ତି ବୋଧେ।
ନା ନା।
ହଁ ଆପଣ ମୁଁ ବ୍ୟସ୍ତ ଅଛି ଟିକେ ରଖୁଛି।
ହଉ।